ହ୍ୟାଲୋ।
ହୁଁ।
ଆଜ୍ଞା କୁହନ୍ତୁ।
ଭଲ ଅଛନ୍ତି ତ?
ହଁ ଭଲ ଅଛି ଆପଣ?
ହୁଁ ଭଲ ଅଛି। ଆଉ କଣ କରଛନ୍ତି କଣ?
ବସଛି ଘରେ ଆଉ ଆପଣ କଣ କରୁଛନ୍ତି?
ଏ ଦୋକାନ ରେ ବସିଛି।
ଓ ହୋ।
ଏ ବୁଲା ବୁଲି କିଛି ହେଇଛି ନା ହେଇନି?
ନାଇଁ ବୁଲାବୁଲି ହେଇନି କିଛି ମୁଁ ତ ଇଆଡେ ନଥିଲୁ ଏବେ ଆସିଲୁ ଆଉ।
ଆଛା।
ଖାଇଥାନ୍ତ
ହଁ ଖାଇଛି।
ହଁ ହଁ।
କେମିତି ଅଛନ୍ତି?
ହଁ ପ୍ରୋଟିନ ଟିକେ ଖାଇଥିଲି ଆଉ।
ଜିମ ଯାଉଛନ୍ତି କି?
ସେମତି ଘରେ ଅଛି ଡମ୍ବଲ ଅଛି।
ଓ ହୋ।
ଜିମ୍ କାହିଁ ଯାଇକିନି ମାସକୁ ବାର ଶହ ନେକା ଦେବି ହେ ବାର ଶହ ଟାଙ୍କାରେ ଇକ୍ୱିପ୍‌ମେଣ୍ଟ ଆଣିକି ଘରରେ ଅଛି।
ଏଠା ଏଠି ନାଇଁ କି ଗଭର୍ଣ୍ଣମେଣ୍ଟ ଯୋଉଟା ଖୋଲିଛନ୍ତି ନାହିଁ କି ସେଠି?
ନା ଭୁବନ ନାଇଁ।
ହୁଁ ହୁଁ ଆମର ଏଠି ଅଛି ହେଲା ଷ୍ଟାଡିୟମ ରେ ତ ଘର ପାଖରେ ତ ଆମର।
ଗମେଣ୍ଟ ର ଅଛି?
ହୁଁ ହୁଁ।
ମାନେ ଜିମ୍ ଗଲେ ପଇସା ନିଅନ୍ତନି।
କିଛି ନଥି ଏମିତି ଜିମ୍ ଅଛି ତଳେ ହେଲା ଅଛି ଆମର ହେଲା ଫାଷ୍ଟ ଅଛି ବ୍ୟାଡମିଣ୍ଟନ ବ୍ୟାଡ଼ ମିଟନ ଟା ବହୁତ ବଡ। ତାପରେ ସେକଣ୍ଡ ଫ୍ଲୋର ରେ ଅଛି ଆମର ଟେବୁଲ ଟେନିସ୍ ଆଉ ଯୋଉ ଥାର୍ଡ ଫ୍ଲୋରରେ ଅଛି ଜିମ୍ ଜିମ ର ଦିଟା ରୁମ୍।
ଓହୋ।
ଏ ଭଲ ବହୁତ ହେଇ ଏଟା ପ୍ରାୟ ଦ ପ୍ରାୟ ବଡ଼ ବଡ଼ ଏରିଆରେ ଗୋଟେ ରଖନ୍ତି। ସେମିତି ବି ବହୁତ ଜାଗାରେ ଅଛି ଟାଉନ୍ ଊରା କରେ ମଧ୍ଯ ସବୁ ଜାଗାରେ ଅଛି ବଡ ବଡ ଜାଗାରେ ଗୋଟେ ରଖନ୍ତି ଏଠି ଏଠି ଏତେ ଲୋକ ଆସିନାହାନ୍ତି ଆଗରେ ଫାଷ୍ଟ ଫା ଯେତେ ଯାଉଥିଲେ।
ଆପଣ ଯାଆନ୍ତି।
ହଁ ମୁଁ ଆଗରୁ ଯାଉଥିଲି ଯେତେବେଳେ ନୂଆ ନୂଆ ଖୋଲଥିଲେ ଛଅ ମାସ ହେଲା ଯାଉଥିଲି। ତାପରେ ବନ୍ଦ ଥିଲା ବର୍ଷେ ଦେଢ ବର୍ଷ ପରେ ପୁଣି ଏଇ ଷ୍ଟାର୍ଟ କଲି ମାସେ ଦି ମାସ ହବ ଆଉ।
ଓ ହୋ।
ତାର ଖାଲି ଗୋଟେ ପାସ୍ ଟା ତିଆରି ହୁଏ। ପାସ୍ ତିଆରି ହେଲା ପରେ ସେଟା
ତ
ମୁ ଅଛି ସେ ଯେସା ଅଛି ସବୁ। ଟ୍ରେନର ଅଛନ୍ତି ଏବେ ନୂଆ ଆସିଛନ୍ତି ଏବେ ଟ୍ରେନର। କିନ୍ତୁ ଟ୍ରେନର କୁ କେହି ପଚାରୁନାହାନ୍ତି। ତ ଟ୍ରେନର ଯିଏ ହେଲା ଆସଚ ସିଏ ଏବେ ନୂଆ ଆସିଛନ୍ତି ନା ତାଙ୍କ ଟ୍ରେନର ଠାରୁ ଆମର ଯୋଉ ଜିମ୍ ପିଲାଙ୍କ ସାଙ୍ଗ ଫାଙ୍ଗ ଯୋଉମାନେ ରେଗୁଲାର କରୁଛନ୍ତି ତାଙ୍କର ଆହୁରି ବେଶୀ ବଡି।
ସେମାନେ ସେ ସେମାନେ ଶିଖେଇ ଦଉଛନ୍ତି ଟ୍ରେନର ବି କିଛି କରୁନି ସେ ଚୁପଚାପ ସାଇଡ ରେ ଯାଇକି ବସିଛି ଗୋଟେ ଜାଗାରେ ସେ ଖାଲି ବସି
ମାନେ ପଇସା ପଇସା ଖାଲି ଗମେଣ୍ଟ ଦଉଛି।
ହଁ। ସେ ବସିକି ଖାଲି ଗମେଣ୍ଟ ଚାକିରିଟା ପାଇଚି କ କଣ୍ଟ୍ରାକଚୁଆଲ୍ କିନ୍ତୁ ହେଲେ ବି ଗମେ ପଇସା ଖାଲି ବସି ବସି ପାଉଛନ୍ତି ଆଉ।
ଆମ ଏପଟେ ତ ଯିମ୍ ଗୁଡ଼ା ଟ୍ରେନର ମାନେ ପୁରା ହାତ ଧରିକି କରେଇବେ।
ହଁ ସେଠି ଏଠି ମାନେ କଣ କହିଲ ଆଗରୁ ଫାଷ୍ଟ ଟ୍ରେନର ଦବା କଥା ଟ୍ରେନର ନଥିଲେ ନା। ପିଲାମାନେ ସବୁ ଏକା କରି କରି ତିନି ଚାରି ବର୍ଷ ହବାକୁ ଗଲାଣି ନା
ହଁ।
ତିନି ବ ତିନି ବର୍ଷ ହେଇଯିବ ତିନି ବର୍ଷ ଭିତରେ ପିଲାମାନେ ଏକା କରି କରି ତାଙ୍କର ବଡି ବନେଇ ଦେଇଛନ୍ତି ବି। ଆ ସେମାନଙ୍କୁ ଆଉ ହଁ ଆଉ ତାଙ୍କୁ ଆଉ ଟ୍ରେନର କଣ ଦରକାର ଫାସ ସେମାନେ ତ ଗୋଟେ ଗୋଟେ ଟ୍ରେନର ଭଳିଆ ବଡି ବନେଇ ସାରିଲେଣି।
ହଁ।
ଆମର ସେ ଭାଇ ଜଣ ଅଛନ୍ତି ସେମାନେ ବହୁତ ସାରା ଅଛନ୍ତି ତାପରେ ବି ଏଠି ସବୁ କଣ କଲେ ନେଚୁରାଲ ବଡିି ଗୁରା ଯେତିକ ସବୁ ନେ ଚୁରାଲ ବଡି ଗୁରା ଆଉ ବାକି ବଡ ବଡ ଜିମ ଗୁରା ଯୋଉ ଜାଣିଥିବେ କଣ ହବ ଆଉ।
ଆପଣଙ୍କର ଅଛି ତ ବଡି।
ମୋର କାଇଁ ଛୋଟ ମୁଁ ବନେଇବା ପାଇଁ ଯାଉଚି। ଦୋକାନ ରେ। ହଁ ଆଗରୁ ଯେଳେ ଯାଇଥିଲି ସେତେବେଳେ ସେଫ କୁ ଆସି ଯାଇଥିଲା ମୋର। ହଁ ମସନି ରେରହି ଯାଇଥିଲା ନା ଏବେ ଖାଲି ତାପରେ ଦେଢ ବର୍ଷ ଖଣ୍ଡେ ଦୋକାନ ରେ ବସେଇକି ବଡି ଖାଲି ଫାଟ ଜମେଇଲି
ହ ହୋ
ସେ ଏବେ ଯାଉଛି କମେଇବା ପାଇଁ ଆମର ଦି ଚାରିଟା ସାଙ୍ଗ ହେଇଁ ଗଲେ ସେଠି ଯାଉଛୁ ରେ ଆଉ ଯୋଉ ଭଲ ହୋଟାଡା ଉଁ- ଘରେ ତ ହେଇଯାଉଥିବ, ଆପଣଙ୍କ ଡବଂଲ୍ ତ ସବୁ ଏକ୍ରଜ୍ ହେଇଯିବ।
ହଁ ଟମ୍ପଲ୍ ଅଚି ରେ ରନିଂ କରିଆକୁ ଯାଉଥିବ ଆଉ। ଯୋଉ- ନଦି ଖତି ଆଡେ ଯାଉ।
ଓୁ ହୁଁ ଡବଲ୍ ରେ ପ୍ରାୟ ହେଇଯିବେ। ଯେତିକି- ଛମାର। ସବୁ ସବୁ ମେସିନ୍ ସେଟ୍ ଗୁରା ହବନି। କିନ୍ତୁ ଯେତିକି ପେନ୍ସ ଫେନ୍ ସି ଅଛି। ଛିତ୍ରା ସଫା ହେଇଚି।
ହଁ କାଲି ଏ ଯୋଉ ବ୍ୟାଗ୍ ଏକ୍ସରସାଇଜ ହେଲା ଗୋଟେ ଗୋଟ ହଉନି ଆଉ। ବ୍ବ୍ୟାଗ୍ ଏକ୍ସରସାଇଜ କଣ ତ ପୁଲନ୍-
ହେଇଯିବ ହୁ। ନାଁ ବ୍ୟାକ୍ସ ବ୍ୟାକ୍ ପାଇଁ ମୁଁ କହିଦଉଛି ବ୍ୟାକ୍ ପାଇଁ ବି ଆଉ ହବ ଡମ୍ବଲରେ। ଯେତେବେଳେ ଦି ତିନ୍ ପ୍ରକାର ହବ ବ୍ୟାକ୍ ଟା ଆଉ।
ଅ ହଁ।
ବ୍ୟାକ୍ ର ଯୋଉ ବେଞ୍ଚ୍ ଉପରେ ଗୋଟେ ଗୋଡ ହାତ ରଖିକି ଏମିତି ଟାଣିକି ପଛକୁ- ତଳେ ରଖିକି ସେଟା ଗୋଟେ ହବ- ହଁ ସେଟା ହବ। ଆଉ ହେଲା ଶୋଇକି ଗୋଟେ ହେଲା ଟେବୁଲଟା ଦରକାର କିନ୍ତୁ ଵ୍ୟାକ୍ ମାରିବା ପାଇଁ।
ନହଁ।
ବେଞ୍ଚ ତ ସେଠି ପଡିଚି, କିନ୍ତୁ ଯଦି ଘରେ ବେଞ୍ଚ ହେଲା, ସେମିତି ଟେବୁଲ ନହଲେ ବେଞ୍ଚ ଗୋଟେ ଦରକାର।
ମୁଁ ଖଟ ଉପରେ କରିଦିିଏ।
ଖଟ ଉପରେ ହବନି ନା, ଦିି ହାତ ତଳକୁ ଯିବା ଦରକାର।
ଅଁ ହଁ ନାଇଁ ନାଇଁ ଆପଣ ଯୋଉଟା କହିଲେ ଗୋଟେ ଗୋଡ ଗୋଟେ ହାତ୍- ତ ଖଟ ମାନେ ଉପରେ ଦେବେ ବେଞ୍ଚ ଉପରେ ସେଇଟା ହେଇଯାଉଛି। ସେଇଟାକୁ ହିଁ ତ କରୁ-
ହଁ ସେଟା ଖଟ ଉପରେ ହେଇଯିବ। ଆଉ ଗୋଟେ ଯୋଉଟା ଅଛି ୱାଇଡ୍ କରିବା ପାଇଁ ଯୋଉଟା ବାକ୍ ଟା। ସେ- ଆ ଟିକେ କରିବା ପାଇଁ ଇଏ ଦରକାର ଆଉ।
ହଁ। ତାର ଜାଗା ଫାଗା ଥିବ ବେଞ୍ଚ ଫେଞ୍ଚ ଆଣିକି ପକେଇବା ପାଇଁ ଘରେ ହବ।
ଦେଖିଆ ଆମ ଘର ହେଲାଠୁ ଗୋଟେ ରୁମ ବାହାର କରିବି ପୁରା, ସବୁ ଇକ୍ୟୁମେଣ୍ଟ ଆଣିକିଣି ପକେଇବି ବୋଲି ଭାବୁ-
ହୁଁ ହୁଁ। ନହେଲେ ଛାତ ଉପରକୁ ପଳେଇବ ଆଉ।
ଛାତ ଉପରେ ସେ ଖରା ବର୍ଷା ସବୁବେଳେ କଣ ହବ କି? ତାପରେ ଟ୍ରେଟ୍ ମିଲ୍ ଟା ସେଟା ରନିଂ କରନ୍ତି। ଟ୍ରେଟ୍ ମିଲ୍ ଟା ରହିବ କି ଆଉ ସେଠି?
ଟ୍ରେଣ୍ଡ୍ ହୁଇଲ୍ କ ପାଇଁ ଦରକାର କି ଟ୍ରେଣ୍ଡ ହୁଇଲ୍ ପୁରା ହୋଟା ତାକୁ ଦେଖେଆ ଜିନିଷ ଟା ହେଲା ଟ୍ରେଣ୍ଡ୍ ହୁଇଲ୍ ଟା। ଏଇକ୍ ନିଜେ ଯଦି ଚାଲିବା ସେତିକି ହେଇଯିବ। ଚାଲିଦେବେ ଗୋଟେ ଦି କିଲୋମିଟର ଖାଲି ଚାଲି ଦେଇକି ପଳେଇ ଆସିବ ସଇଲା। ଆଉ ଟ୍ରେଡ୍ ହୁଇଲ କଣ- ଖେଳିବା ବି କଣ ଦେଖିବା ସବୁକିଛି। ଚାଲିଯିବା ଯା ଟ୍ରେଣ୍ଡ୍ ହୁଇଲ୍ ତା ଟ୍ରେଣ୍ଡ୍ ହୁଇଲ୍ କିଛି ବି ଦରକାର ନାହିଁ।
ସେଇଟା ମତେ ମୋ ସାଙ୍ଗ ଟେ କହୁଥିଲା। କହିଲା ଟ୍ରିଟମେଣ୍ଟଲା ଆଣିବ ଏନିକା ବାର ହଜାର ପଡିବ। ତୁ ତାଠୁ ତ ଭଲ ଆମେ ସକାଳୁ ତ ଯାଉଛ ଆରି ରନିଂ ଯାଉଚ ହାରି
ଚାଲିବା ପାଇଁ କିଏ ବାର ହଜାର ଟଙ୍କା ଦେଇକି ଜିନିଷ ଆଣେ? ସେ ବାର ହଜାର୍- ତମର ବା ତମର ଜିମ୍ ର ପ୍ରାୟ ଅଧା ଆସିିଯିବ ଡମ୍ବଲ୍- ବାର ଫାର ସବୁ ପଳେଇ ଆସିବ।
ହଁ ଡମ୍ବଲ ମୋ ଡମ୍ବଲ ଟା ପଡିଥିଲା ପାଆଁଶ।
ହୁଁ।
ପାଁଶହ ପାଁଶହ ଆଣିଥିଲେ ତିନିଟା ଆଣିଥିଲେ ଆରେ ଏରା ପିଭିିସିଗୁରା ନା ଆଉ ଟିକ୍ ଟିକେ ଅପଗ୍ରେଡ ଗଲେ କ୍ରୋମର ଆଣିବି ନହେଲେ ରବର କୋଟେଡ୍ ର ଆଣିବି ଆଉ।
ଉଁ ହୁଁ। ସେଥିରେ ଭଲଗୁରା ପକେଇଛି।
ହଁ ଯୋଉ ଷ୍ଟିଲ୍ ନହେଲେ କ୍ରୋମ କି ରବର କୋଟେଡ ଗୁରା ବେଶୀ ବଡୁଛି। ଏ ପିଭିସି ଗୁଡା କମ ପଡୁଛି ୟା ଭି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
ଏମତି ଅଛି ଆଉ। ଆପଣଙ୍କର କଣ ପୁରା ରବର କୋଟେଡ ପଡିଥିବ ତ ତା ଭିତରେ
ସେ ରବର କୋଟେଡ ତାର ସବୁ ଗମେଣ୍ଟଗୁଡା ଭଲ ଜିନିଷ ଦେଇଛି
ହଁ ସେଇଟା ବା ଗମେଣ୍ଟ ଆମକୁ ଦେଇଥିଲା। ଉହୁଁ -ଉହୁଁ -
କିନ୍ତୁ କଣ କହିଲେ ଗୋଟେ ଜିନିଷ ପିଲା ରଖିଛନ୍ତି ସାତ ଆଠଟା ଗମେଣ୍ଟରେ
ହଁ।
ସେ ମେନେ ମେଣ୍ଟେନ କରୁନାହାନ୍ତି ଆସୁଛନ୍ତି ଶୋଉଛନ୍ତି ଖାଲି ପଇସା ନଉଛନ୍ତି। ତାପରେ ଜିନିଷ ଖ ଅ ଖରାପ ଜିନିଷ ଖରାପ ହେଇଯାଇଥିଲା
ହୁଁ
ତାଙ୍କର ଯୋଉ ମେସିନ ଫେସିନ ଖରାପ ହେଇଯାଇଥିଲା ତାର ଫାର ଛିଡି ଯାଇଥିଲା ସେଥିରେ ମୁଁ ଟିକେ ଗ୍ରୀସ ଟିକେ ପକେଇବି ସେତିକି ପକଉନଥିଲେ। ତାପରେ ଆମ ପିଲାମାନେ ଗୋଟେ ଗ୍ରୁପ ଟା ଖୋଲିଲୁ ଖୋଲିକି ସେଥିରେ ଆମେ ଟଙ୍କା ଆଦାୟ କରିକି ଆମେ କିଣିଲୁ ଜିନିଷ। ସେଇ ଜିନିଷ ଯିଏ ଖାଲି ପଇସା ଦେଇଥିବ ସେ ୟୁଜ୍ କରିବ। ତାପରେ ହେଲା ଯେତ ହଁ ଶୁଣନ ତାପରେ କଣ ହେଲା ଯେତେବେଳେ ଆମେ ଆଣିଲୁ ସେମାନେ କହିଲେ ଯେତେବେଳେ- ତାପରେ ମେନ ସାର୍ ଜଣେ ଆସିଲେ ଦେଖିଲେ ସେ ରାଗିଲେ ତାପରେ ଆମକୁ ଦେଇକି ଗଲେ ଗୋଟେ କମ୍ପ୍ଲେନ କରିବା ପାଇଁ ନମ୍ବର ନମ୍ବର ଦେଇଗଲା ତାପରେ ତ ଏବେ ପୁରା ଅ ଠିକ ମାନେ ଜିନିଷ ଖରାପ ହେଲେ ସେ ଲଦେଇ ଦଉଛନ୍ତି ଗମେଣ୍ଟ ଜିନିଷ ମାନେ ଆସିବା ପାଇଁ ଲେଟହେବ। ଆ ଧିରେ ଧିରେ ଆସୁଛି କିନ୍ତୁ ଆମେ ଏବେ ଏବେ ମେଣ୍ଟେନ କରୁଛନ୍ତି ଆଉ ଆସନ କରିକି ରଖୁଛନ୍ତି।
ହଁ ମେଣ୍ଟେନାଶଟା ମେନ ସେଥିରେ ଦରକାରେ।
ହଁ ସିଏ ମେନ ମେଣ୍ଟେନାନ୍ସ କରିନଥିଲା ନା ଆଗରୁ ହେଲା ଯେତେବେଳେ ନୂଆ ନୂଆ ଖୋଲା ହେଇଥିଲା କ୍ୟାମେରା ନ
ଅ ହଁ
ଅଛି ବା ବଟିକା ତ! ହଁ ବଟିକା ଦିଇ ପିସ ଦେଇଦିଅ ଦି ପିସ୍? କେତେ ଟଙ୍କା? ଗୋଟା ଦଶ ଟଙ୍କା ଆଉ। ଖାଇ ସାରିଲା ପରେ ଖାଇବେ ଏବେ ଗୋଟେ ରାତିରେ ଗୋଟେ। ଦାନ୍ତ ବିନ୍ଧାର? ମନେ ନ ଥିଲା ହଉ ଟାଇମ ହେଲାଣି ରଖୁଛି ପରେ କଥାହଉଛି ଆଁ।
ହଁ ହଁ କହିବେ ମତେ ମେସେଜ କରିବେ କେତେବେଳେ କ
ହଁ ହଁ ଏବେ ଏବେ ସାଙ୍ଗେ ସାଙ୍ଗେ କହୁଛି ଗୋଟେ ସେକେଣ୍ଡରେ କହୁଛି।
ଆଜ୍ଞା ଆଜ୍ଞା।
ଆପଣ ଆସିକି ନେଇକି ଯିବେ ଆଉ